ସେ ସାଙ୍ଗ ଆଉ।
ହଁ।
କୋଉଠୁ ଅଛୁ?
ଏଇ ଘରେ ବସିଥିଲି ଆଉ।
ମୁଁ ତ ନନ୍ଦନକାନ ଯାଇଥିଲି।
ତୁ ବୁଲିକି ପଳେଇ ଆସିଲୁଣୁ।
ହଁ ବୁଲିକି ପଳେଇ ଆସିଲିନି ବହୁତ ମଜା ଆସିଲା ନନ୍ଦନକାନ ରେ।
ହଁ କିଏ କିଏ ଯାଇଥିଲ?
ଆମେ ସମସ୍ତେ ଯାଇଥିଲୁ।
ହୁଁ କଣ କଣ ଦେଖିଲୁ ସେଠି?
ମୁଁ ବାଘ ଦେଖିଲି ଭାଲୁ ଦେଖିଲି ଗେଣ୍ଡା ଦେଖିଲି ସାପ ଦେଖିଲି ଆଉ କୁମୀର ସବୁ ଦେଖିଲି ସେ ଯେମିତି ଲାଗୁଛି ମରିଯାଇଛନ୍ତି ତାଙ୍କୁ ମାଛ ଯେମି ତି ଫପାଡିଲେ ସେ ଏମିତି ଖାଉଛନ୍ତି ଡେଇଁ ଡେଇଁକି ମୋର ତ ଦେହ ହାତ କଣ ହେଇଗଲା ଦେଖିକି ଆଉ ନହେଲେ ଆଉ ସାପ ସବୁ ଅଛି। ସେ ଯୋଉ ସାପ ସବୁକୁ ଦେଖିଲେ ସେ ଏତେ ବଡ ବଡ ଏତେ ମୋଟା ମୋଟା ତାଙ୍କୁ ଦେଖିଲେ ଡର ମାଡୁଛି ସେ କେମିତି ଗଛରେ ବୁଡେଇ ହେଇକି ରହିଛନ୍ତି। ଆଉ ଗେଣ୍ଡା ସବୁ ଦେଖିଲେ ସେ ପାଣି ଏତେ ଗନ୍ଦା ଗ୍ୟାସ କରୁଛି। ବିଲିକୁଲ ଭଲ ଲାଗୁନି ସେ ପାଣି ଟା ଏକଦମ ହ ଗ୍ରୀନ୍ କଲର ହେଇଯାଇଛି। ଆଉ ଆମେ ଦେଖିଲୁ ବନମାନୁ ସବୁ ସେଟା ବି ବହୁତ ଇଏ ଲାଗେ ଏ ଭଲ ଲାଗିଲେ ଦେଖିଲେ ଆଉ ଚି ଏଇ ଯୋଉ ପକ୍ଷୀମାନେ ସବୁ ସେମାନେ କେତେ ବଢିଆ ବଢିଆ ଦେଖା ଯାଉଛନ୍ତି କେତେ କଲର ର ପକ୍ଷୀ ସବୁ ଥିଲେ। ସବୁଠାରୁ ତୁ କଲର ବାଲା ପକ୍ଷୀ ସବୁ ଦେଖିଲି। ଆଉ ଗୋଟେ ଗ ବଢ ଡାଇନସର ଭିତରକୁ ଗଲେ ସେଟା ବି ଦେଖିଲେ ସେଟା ବି ଗୁମ୍ଫା ବଢିଆ ସେଟା ବି ବହୁତ ବଢିଆ ବଢିଆ ପକ୍ଷୀ ସବୁ ଅଛନ୍ତି, ସାପ ଅଛନ୍ତି ବହୁତ ପ୍ର -ପ୍ରଜାତିର ପକ୍ଷୀ ମାନେ ଆଉ ବହୁତ ପ୍ରଜାତିର ମାନେ ଆ ସାପ ମାନେ ଆଉ ବାଘ ସବୁକୁ ଦେଖିଲି ହ୍ୱାଇଟ୍ କଲର୍ ରେ ବି ବାଘ ଦେଖିଲି ସେ ଏତେ ମୋଟା ମୋଟା ତଗଡା ତଗଡା ବାଘ ସବୁକୁ ଦେଖିଲି କେତେ ଡର ମାଡ଼ୁଚି ସେ ବାଘ ସବୁକୁ ଦେଖିଲେ।
ହୁଁ।
ଆଉ ମୁଁ ଦେଖିଲି ହଁ ଚିତାବାଦ ବାଘ ବି ଦେଖିଲି ସେଇଟା ଦେଖିଲେ ବହୁତ୍ ଆଉ ଗୋଟେ ଛୋଟ ଛୋଟ ବାଘ ସବୁ ସେ ଦେଖିଲେ ବହୁତ ସୁନ୍ଦର ଲାଗେ ଏ ସିଂହକୁ ବି ଦେଖିଲି ସେ ବି କେତେ ବଡ ସିଂହ ମାଂସ ଫୋପାଡିଲେ ସେ କେମିତି ହଉଚନ୍ତି ଖାଇବା ପାଇଁ। ମାଂସ ଯେମିତି ଫୋପାଡିଲେ ସେ କେମିତି ହଉଚନ୍ତି ହଁ ସେରା ଦେଖିଲି ଆଁ ତାପରେ ହେଲା ଉ ତାପରେ ଆଉ ଟିକେ ଆଗକୁ ଗଲି ଜିରାପ୍ ସବୁ ଏତେ ଲମ୍ବା ଲମ୍ବା ଜିରାପ୍ ନା ତାକୁ ଦେଖିଲି ଦି- ଦି ତିନିଟା ଜିରାପ ଥିଲେ ଏ ବହୁତ ଲମ୍ବା ଲମ୍ବା ତାଙ୍କୁ ଦେଖିଲି ଚାଲି ଚାଲିକି ପୁରା ଗୋଡ ଦରଜ ହେଇଗଲା ପୁରା। ଏତେ ଦରଜ୍ ହେଇଗଲା ଯେ
ଏଠି ଅଛି ବୋଧେ।
ବହୁତ ବଡା ଅଛ୍ ବଡ ଜାଗା ଅଛି ସେଟା। ମାନେ ସିଏ କହିଲା ତମେ ଗୋଟେ ସପ୍ତାହେବି ବୁଲିଲେ ବି ସେ ଜାଗା ଟା ସରିବନି ଏ କେତେ ସଫା ଜାଗା ସେ ଏତେ ସଫା ଜାଗା ବହୁତ ସଫା ବହୁତ ମଜା ଆସିଲା ଦେଖିଲେ ବହୁତ ମଜା ଆସୁଚି। ମୁଁ ଦେଖିଲି ଯେବେ ମତେ ବହୁତ ମଜା ଆସିଲା। ଆଉ ତୁ ବି କୋଉଦିନ ଯିବୁ? ଜ ଗଲେ ତୁବି ଦେଖିବୁ ନନ୍ଦନକାନ ବହୁତ ବଢିଆ ଜାଗା। ଆଉ ଗୋଟେ ମାନେ ଆମେ ଗଲୁ ଯେ ମିଲ୍ ଖାଇଲୁ ସେ ମିଲ୍ ଟା।। ଅନଲିମିଟେଡ୍ ଥିଲା ଭଲ ଲାଗିଲାନି ଜମା। ଜମା ବି ଟେଷ୍ଟ ଲାଗିଲାନି ନା ଭାତ ଭଲ ଲାଗୁଚି।। ନା ତରକାରୀ ଭଲ ଲାଗୁଚି ନା ଭଜା ଭଲ ଲାଗୁଚି ନା ମାଛ।। ତରକାରୀ ଭଲ ଲାଗୁଚି ନା କିଛି ବି ଭଲ ଲାଗୁନି। ମୁଁ ମୋ ପିଇସି ସାଙ୍ଗରେ ଯାଇଥିଲି ନନ୍ଦନଖାନା ସେଟାରେ ବହୁତ ମାନେ ସେ।। ସିଏ ଯୋଉ ଯା ହୋଟେଲରେ।। ଖାଇଥିଲେ ଆମେ ସେ ହୋଟେଲ ରେ ବହୁତ ବଢିଆ ଅଣ୍ଡା ତରକାରୀ ବହୁତ ଟେଷ୍ଟି ଭାତ ବି।। ଆଉ ସାଲାଡ୍ ବି ଆଉ ଚୁଙ୍ଗୁଡି ତରକାରୀ ବି ସେଟା ବହୁତ ଟେଷ୍ଟି ଲାଗୁଥିଲା। ଇଏ ଯୋଉ ଦୋକାନ ଏ ଯୋଉ ହୋଟେଲରେ ଆମେ ଗଲୁ।। ସେ ହୋଟେଲ ରେ ବିଲକୁଲ୍ ମଜା ଆସୁନଥିଲା ନନ୍ଦନଖା ଏ। ଗଲେ ବେଳେେ ବିଲକୁଲ୍ ମଜା ଆସିନଥିଲା। ଆଉ ଆଇସ୍କ୍ରିମ୍ ଖାଇଲୁ ଆଉ।। ଫ୍ରୁଟ୍ ଚାଟ୍ ଖାଇଲୁ ଫ୍ରୁଟ୍ ଚାଟ୍ ହୁଁ। କ'ଣ କହିଲୁ?
କିଛି
ହଁ ଆଇସ୍କ୍ରିମ୍ ଖାଇଲି। ମୁଁ ବାନାନା ଫ୍ଲେଭର୍ ଆଇସ୍କ୍ରିମ୍ ଖାଇଲି। ସେଇଟା ମତେ ବହୁତ୍ ଟେଷ୍ଟ ଲାଗେ ଆଉ ଆଉ ଆମେ ଚିପ୍ସ ସବୁ କିଣିଲୁ ଚିପ୍ସ ସବୁ ଖାଇଲୁ ଆ ଆଉ ଆମେ ଫ୍ରୁଟ ଚାଟ ଖାଇଲୁ। ୱାଟରମେଲନ୍ ଖାଇଲୁ। ବହୁତ ମଜା ଆସିଲା ଆଉ ଗୁଆଭ ବି ଖାଇଲୁଣି ସେଟା ବି ବହୁତ ଟେଷ୍ଟ ଲାଗୁଥିଲା। ଆମେ ବଢିଆ ବଢିଆ ଜିନିଷ ଖାଇକି ଆସିଲୁ ତାପରେ ମୁଁ ଭାବିଲି ମୁଁ ବି ଯାଇକି କହିବି ମୋ ସାଙ୍ଗ ବି ଯିବ ସେଠାରେ କେତେ ମଜା ଆସୁଛି। ତୁ ଗୋଟେ ଥରେ ଯାଇଥିଲୁ ନା, କି ଯାଇନୁ?
ଏବେ ଯାଇଛି। ମୁ ବି ଯାଇଥିଲି। ମୁଁ ଦେଖି ମୁଁ ଯାଇଥିଲି ମୁଁ ଦେଖିଥିଲି ବାଘ। ହାତୀ, ସାପ, ମୟୁର।। ଆଉ ପକ୍ଷି, ଆଉ ଜିରାଫ। ଏଇଗୁଡା ମୁଁ ସିଂହ ଦେଖିନଥିଲି ଆଉ ଚିତା ଵାଘ ଦେଖିଥିଲି।
ହଉ ଏତେ ଜିନିଷ ବି ତୁ ବି ଦେଖିଥିଲୁ।
ହଁ ଆଉ ଯାଇଥିଲି ମୁଁ ଗୁଡୁ।। କିଏ ସବୁ ଖାଇଲୁ ହଁ।
ସବୁଠାରୁ ଏ କିଲୁ ସବୁଠାରୁ ଫାଷ୍ଟ କଣ ଦେଖିଲୁ ଗୋଟେ ଫୱାର ଦେ ଦେଖିଥିବୁ। ଗୋଟେ ହାତୀ ବସିଲା ଫୱାର ଭଡିଆ ଦେଖା ଯାଇଥିବ ସେଇଟା ହ ଦେଖିଥିବୁ ତିନିଟା ରାସ୍ତା ଅଛି ଯିବୁ। ବୁଲିବୁ ଆଉ କ'ଣ?
ହଁ
ବଢଆ ମଜା ଆସିଲା ଆ ମୁଁ ସେଇଗୁଡଆ ଦେଖିଲି।
ମୁଁ ବି ଯାଇଥିଲି ଦେଖିଥିଲି ମୁଁ ବି ଆଇସ୍କ୍ରିମ ଗୁପଚୁପ। ଆଉ ଫଳ ସବୁ ଖାଇକି ଆସିଥିଲି।
ହଁ ଆଉ ତୁ ମୁଁ ଏବେ ଯାଇଥିଲି। ଦୋକାନ କୁ।। ନା ନା ଆଉ କଉ ଟଏ ବୁଲିବାର ପ୍ଲାନ ନାଇଁ ମୁଁ ଯାଇଥିଲି ଏବେ ଦୋକାନ କ କୁୁରକୁ ଚଲେଟ ଆଣି ଆଣିକି ରଖିଛି ଖାଇବି ସନ୍ଧ୍ୟା ବଳେ ଖାଇବି
ହଁ
ତୁ କଣ ଖାଇବୁ ସନ୍ଧ୍ୟା ବେଳେ?
ନାଇଁ ମୁଁ ଏବେ କିଛି ଖାଇବିନି ମୁଁ କିଛି ଆଣିନି ଆଉ ଦୋକାନ ଟ ଗଲେ ଆଣିବି ଖାଇବି
ହଉ ହଉ ଗଲୁ ଏଡା ଯିବୁ ଯେବେ ଖାଇବୁ ଆଉ କଣ ମୁଁ ମୋମୋଜ ତିଆରି କରିବା ଶିଖି ଯାଇଛି।
ହଁ ମତେ ଦିନେ ଖୋଳିବୁ ଆଉ ତିଆରି କରିକି
ହଁ, ହଁ, ମୁଁ ଖଦେବି ତୁ ଯୋଉ ଦିନ ଆସିବୁ ମୁଁ ସେଇଦିନ ହିଁ ଖଇଦେବି। ଆଉ ତୁ କୁଆଡେ ଯିବୁ?
ହଁ ମୁଁ ଯିବି ୱାଟର ପାର୍କ ଯିବି
ହଉ ତୁ ୱାଟର ପାର୍କ ଯା
ହଁ ତୁ ତ ବୁଲକୁ ପଳେଇ ଆସିଲୁ ଦି ତିନିଟା ଜାଗା ମୁଁ ଯିବି ଆଉ।
ହଁ ଏ ଛୁଟି ବେଳ ହିଁ ମଜା ଆସେ ବୁଲିବାର ନହେଲେ ମୁଁ ମୁଁ ଭାବୁଛି ମୁଁ ଗୋଟେ ଡ୍ରେସ ଆଣିବି ତାକୁ ଡିଜାଇନ କରିବି ଆଉ ପିନ୍ଧିବି ମୁଁ ଗୋଟେ ଡ୍ରେସ ଡିଜାଇନ କରିଥିଲି ଜ୍ୟାକେଟ ବାଲା ଡ୍ରେସ। ଅନଲାଇନ ରୁ ଅର୍ଡର କଲି ଅର୍ଡର କରିବା ପରେ ତାପରେ ମୁଁ ସେଇ ଡ୍ରେସଟାକୁ ଟ୍ରାଉଜର ପ୍ୟାଣ୍ଟ କଲି। ଆ କଟ ସ୍ଲିଭ କୁର୍ତ୍ତି କଲି ତାପରେ ଉପରେ ପୁରା ଫୁଲ ପାଖି ସନି ହାତର ଡିଜାଇନ କଲି ସେ ସୁଟ ରେୟାଲ ର କଲର ସେଇଟା ମତେ ବହୁତ ଭଲ ଲାଗେ ସେଇଥିାଇଁ ମୁଁ ଭାବୁଛି ଆଉ ଗୋଟେ ଡ୍ରେସ ଆଣିକି ସେଇ ଭଳିଆ ଡିଜାଇନ କରିବି। କରିବି ଏଭଳିଆ ଏମିତି କି ଅଲଗା ଡିଜାଇନ କରିବି।
ହଁ ଅଲଗା ଅଲଗା ଡିଜାଇନ ପିନ୍ଧିଲେ ଭଲ ଲାଗିବ ଆଉ।
ହଁ ଦେଖିବି ଆଉ କଣ କଣ ଡିଜାଇନ ସବୁ କରିବି। ଡ୍ରେସ ପିନ୍ଧିବି ମୁଁ ତ ଶିଖି ଯାଇଛି ଆଉୁ ତୁ କେବେ ଶିଖିବୁ ପୁରା ଡିଜାଇନ ସବୁ।
ମୁଁ ତ ଏବେ ଯାଇନି ମୁଁ ଯିବି। ଯୁଆଡେ ଯିବି ଆଉ ଶିଖିବି ସବୁ ଆଉ ଧୀରେ ଧୀରେ କରିକି।
ହଁ ଜଲଦି ଶିଖିବା ବି କଣ ଦରକାର କି?
ହଁ ତୁ ତ ମୁଁ ଆଗରୁ ଶିଖି ଯାଉଛି ଆଉ
ହଁ
ହ
ଆସେ ମୁଁ ଶିଖେଇ ଦେେବି ନହେଲେ ତତେ ଜମା ବି ଟେନସନ ନେଏନା ତୁ।
ନାଁ ଜମା ଟେନ୍ସନ ହେବିନି।
ତୁ ଏବେ କୋଉଠି ବସିଛୁ।
ମୁଁ ଏବେ ବାହାରେ ବସିଥିଲି।
ହଁ ମୁଁ ଏଇ କାମ ସାରିକି ମୁଁ ଏଇ ସିଲେଇ କାମ ଆମ ଘରେ ଗୋଟେ କରିବାକୁ ଆସୁଛନ୍ତି ମୁ ସେ ତାଙ୍କ ସାଙ୍ଗରେ ବସିଥିଲି। ପଶିକି ଏବେ ଦେଖିଲି ମୁଁ ବି ଯାଏ ସାଙ୍ଗ ସାଙ୍ଗରେ ଟିକେ କଥା ହୁଏ।
ହଁ ବହୁତ ଦିନ ହେଲା କଥା ହେଇ ନଥିଲୁ ଆଉ।
ହୁଁ
ଆଜି ଯାଇଥିଲି ମାର୍କେଟ ଗୋଟେ ଆଉ ଜଣ ସାଙ୍ଗଙ୍କ ସହିତ ଦେଖା ହେଇଥିଲା। ତା ସହିତ ଟିକେ କଥାବାର୍ତ୍ତା ହେଇକି ଆସିଲୁ।
ହୁଁ ସେ କେମିତି ଅଛି ଭଲରେ ଅଛି ତ?
ହଁ ସେ ବି ଭଲରେ ଅଛି ସେ ତତେ ଖୋଜୁଥିଲା। କହିଲା ତା ସହିତ କେତେ ଦିନ ହେଲା କଥା ହେଇନି ଦେଖା ହେଇନି।
ହଁ। ମୁଁ ବୁଝିପାରୁଛି ସେ ସାଙ୍ଗକୁ।
ହଁ ସେଇପା।
ସିଏ ତ ନିଜେ କଲ୍ କରୁନ ମୁଁ କଣ କରିବି ମୁଁ ଯେବେ କଲ୍ କରୁଛି ସେ ଉଠଉନି ମୁଁ ଆଉ କଣ କରିକି କଣ କରିବି ମୁଁ ଭାବୁଥିଲି ତାର ତା ସାଙ୍ଗରେ ବି ଟିକେ କଥା ହେବି। ସିଏ ତ କଲ ଉଠେଇବନି ଆଉ କଲ କରିକି କଥା କେମିତି ହେବି ତୁ ଯୋଉ ଯାଇ ଥିଲୁ ଏ ଏକୁଟିଆ ଯାଇଥିଲୁ କି ବାପା ସାଙ୍ଗରେ ଯାଇଥିଲୁ?
ନା ମୁଁ ଯାଇଥିଲି ମୋ ସାନ ବାପାଙ୍କ ସହିତ।
ହଉ ହଉ ସାନ ବାପା ସଙ୍ଗେତ ଯାଇଥିଲୁ ତ ଆଉ କଣ।
ହୁଁ ସେ ବି ଟିକେ ସମୟ କଥା ହେଲା କହିଲା
ସେ ତୁ ତା ସାଙ୍ଗରେ କଣ କଣ କଥା ହେଲୁ ତାର ଦେହ ଭଲ ଅଛି?
ହଁ ସେ ହଁ ତା ଦେହ ଭଲ ଅଛି ସେ କହୁଥିଲା ପାଇଁ କଲ ଫଲ କରୁନ କଥା ହଉନ ମତେ ଭୁଲିଗଲାଣି ଇଏ ସିଏ।
ସିଏ ତ ଯେବେବି କଥା ହେବ ସେଇ କଥାତ କହିବା ଆଉ କଣ। ଆଉ ତାର ଆଉ କ କିଛି କଥା ହିଁ ନାହିଁ।
ମୁଁ କହିଲି ହଉ ମୁଁ ଯାଉଛି ଘରକୁ। ସନ୍ଧ୍ୟା ହେଇଯିବ ତୁ ନହେଲେ ପରେ କଥା ହେବି ତୋ ସହିତ ଆଉ।
ହଉ ହଉ। ଏଇ କଥାଟି ତ ଆଉ କଣ। ହୁଁ ଆଉ ମୁଁ ଦେଖ୍ ଥିବି ତା ସଙ୍ଗରେ ଟିକେ କଥା ହେଇଯିବି ଆଉ କଣ।
ହଁ ଦେଖିକି କଥା ହେଇଯିବୁ ଆଉ। ନଏଲେ କଇବ ମତେ କଇଲାନି କଥା ଏଲାନି।
ଓ ତୁ ଏବେ କଣ କରିବ କି?
ନାଇଁ ମୁଁ ଏବେ କଁ କରିବି ଏତିତି ବସ୍ଥିବି ଆଉ।
ନା ନା ମୁଁ ତ ଏବେ ଟିଉସନ୍ କରେଇଦେବି ମୋ ଭାଇ କୁ।
ମୁଁ ଏବେ ବସିଥିବି ମୋବାଇଲ଼ ଦଖ୍ ଥିବି ଆଉ। ଚାଲୁନ ତୋର୍ ମୋର କୋଉ ଦିନ ଯିବା ମାର୍କେଟ ବୁଲିବାକୁ।
ହଁ ହଁ ଯିବା କାଲି ଯିବା ନହେଲେ ମାର୍କେଟ୍ ବୁଲିକି ପଳେଇ ଆସିବା।
ହଁ ମାର୍କେଟ୍ ଯିବା ବୁଲି ବାଲିକି ଖାଇ ପିକି ପଳେଇ ଆସିବା ଆଉ।
ହୁଁ ହଉ ହଉ ଯିବା ଦେଖିବା କୋଉ ଜାଗାକୁ ଯିବା କୋଉ ମାର୍କୁଟ୍ କୁ ଯିବା। ମୁଁ ଗୋଟେ ମାର୍କେଟ୍ କୁ ଯାଇଥିଲି ସେରା ଡ୍ରେସ୍ ଜମା ବି ଭଲ ଲାଗୁନଥିଲା। ସେଥିପାଇଁ ମୁଁ କିଛି ବି ଡ୍ରେସ୍ କିଣ୍ନି ମୁଁ ଡ୍ରେସ୍ ବି କିଣିବାକୁ ଯାଇଥିଲି ମତେ ଡ୍ରେସ୍ ସବୁ କିଛି ବି ଭଲ୍ ଲାଗିଲାନି ସେଥିପାଇଁ ମୁଁ ନେଲି ଲିନି ଡ୍ରେ ଜମା ବି
ଅଁ ଭଲ କଲୁ ନହେଲେ ଆମେ କାଲି ଯିବା ନେଇକି ଆସିବା ଆଉ।
ହାଁ ତୁ ବି ନେବୁ ଡ୍ରେସ୍ ମୁଁ ବି ନେବି ଡ୍ରେସ୍ ଦେଖିବାକୁ ଗୋଟେ ଜାଗାରେ ସେଲ୍ ଲାଗିଛି ଆମେ ଦି ଜଣ ଯିବା। ସେଇ ଜାଗାରୁ ନେଇକି ଆସିବା।
ହଁ।
ଇସେ ସେଦିନ ବି ଯେମ୍ତି ନେଇକି ଆସ୍ଥିଲି ସିଏ ବି ବାରିଆ ଏଇ ଏଥର ବି ବଡ଼ିଆ ବଡ଼ିଆ ଡ୍ରେସ ନେଇକି ଆସ୍ ସିବା ଆଉ କଣ ପିନ୍ଧିବା ଡ୍ରେସ୍ ଆଣିକି ଆଉ ଆ ଆମ ଝିଅ ପିଲାଙ୍କର ଖାଲି ଡ୍ରେସ୍ ଚପଲ କାନ ଫୁଲ ନାକ ଫୁଲ ଏଇ ସବୁ ଆଉ କଣ ଆମର ତ ଆଉ କିଛି ନୁଏ।
ଆମର୍ତ ଏଇ ଜାଗାରେ ଏମିତିଆ କିଣିବା ପରିବା
ହଁ ଆମର ତ ଆଉ କିଛି କାମ ନାଇ ଆମର ଏ କାମ ତୋ। ହୁଁ ତୁକୁଡ଼ୁ ତୁ କଣ ଖାଇଥିଲୁ।
ମୁଁ ରୁଟି କାଇଥିଲି।
ହୁଁ
ଆଉ ତୁ ଏବେ କଁ କରିବୁ ସକାଳେ ବି ରୁଟି ଖାଇଥିଲି।
ମୁଁ ଯାଇକି ମୋ ଭାଇ କୁ ଏବେ ଟିଉସନ କରେଇବି ଟିଉସନ କରେଇବି ଯାଇକି ଚା ଯୋଉ କୁର୍କୁରେ ଚଉଳ ଆଣିଛି ସେଟା ଖାଇବି ଖାଇକି ବସ୍ ମୋବାଇଲ୍ ଦେଖିବି ଆଉ କଣ କରିବି କି।
ହୁଁ